ୟାର
ହେଲୋ
ହାଲୋ ହଁ କଣ କରୁଛନ୍ତି? ହ୍ୟାଲୋ
ନାଇଁ ମୁଁ ବସିଛି ଆପଣ କଣ କରୁଛନ୍ତି?
ମୁଁ ଏଇ ଖାଇକି ଆସି ବସିଛି ଆଉ
ଆଛା, ଖରା ବେଳର ଖାଇବା ସରିଗଲାଣି?
ହଁ ସରି ଗଲାଣି। ଆଉ ଆପଣ କଣ ରୋଷେଇ କରିଥିଲେ?
ରୋଷେଇ କିଛି ନା, ଆଜି ତ ବୁଧବାର ମାଛ ତରକାରୀ ହେଇଛି ଆଉ।
ହଁ, ହଁ। ଆଉ, ଦେହ ମୁଣ୍ଡ କେମିତି କଣ?
ହଁ, ଦେହ ପା ଭଲ ଅଛି। ଏଇ ଖରାରୁ ବର୍ଷା ହେଇଗଲା ବୋଲି ଟିକେ ଥଣ୍ଡା ହେଇଯାଇଛି। ଛିଃ।
ହଁ, ତଥାପି ତ କାଲି କଣ ଟିକେ ନା ଖରା ହେଇଛି। ଆଜି ଆଜିିକ ଦେଖିଲା ବେ ଳୁ ଖରା ମି ହେଇ ଯେ, ବାହାରେ ପାଦ ଥୋଇ ହଉନାହିଁ।
ଖରା ତ ଖରା, ଗୁଳୁ ଗୁଳି ପୁଣି ପ୍ର
ହୁଁ, ଆଉ ଏଥିର କ ବି, ମାନେ ବର୍ଷା ବେଶୀ ନାହିଁ। ଖାଲି ଖରା ହିଁ ଅଛି।
ଖରା ଯେ, ଗରମ ମଝିରେ ଯାହା ହେଲା। ଯୋଉ ଭଳିଆ ଗରମ।
ହୁଁ କୁହନାହିଁ, ଆଉ ଏଥିରେ ତ କଣ ବର୍ଷ ହବ ନାହିଁ, ସେ କଣ ଏଥିରୁ ଖରା ହିଁ ଅଧିକା ହବ। ଏଇ ଦେଖୁନ, ଦି ତିନି ଦିନ ହେଲାଣି। ମାନେ ବର୍ଷା ବର୍ଷା ହେଇକି ପୁଣି, ଦେଖିଲା ବେଳକୁ ପୁଣି ପାଗ ଟା ଚେଞ୍ଜ ହେଇଯାଉଛି। ପୁଣି ଯୋଉ ବର୍ଷା, ଯୋଉ ଖରାକୁ ସେଇ ଖରା।
ହଁ ବା ଦି ଦନି ବର୍ଷା ହେଇଗଲା ପରେ, ସପ୍ତାହେ ଖରା ହେଇଯାଉଛି। ଆଉ ବର୍ଷା ବି ହଉଛି, ସିଏ ଗୋଟେ ବର୍ଷା ଯଦି ଜୋରରେ ହୁଅନ୍ତା। ହଁ, ଗୋଟେ ଥଣ୍ଡା ଲାଗନ୍ତା କି କଣ। ସେ ଅଳ୍ପ ବର୍ଷା ହେଇକି ଛାଡିଯିବ।
ହଁ, ସେଇଟା ହେଲାଠୁ ବି ଏଥିରେ କ କଣ କି, ଲୋକ ଗଛ ଫଛ କଟା
ହଁ।
ମ ଲୋକ ଗଛ ଫୁଛ କାଟିଲେ। ଆଉ ଗଛ ଲଗେଇବାର ନାହିଁ। ଯେତେ ମନ ଇଛା ସେତେ ଗଛ କାଟିଲେ, ଚୁଲି ଜଳିବା ପାଇଁ ହଉ
ଘର କରିବା ପାଇଁ, ଘର କରିବା ପାଇଁ ତ ଲୋକ ଅଧିକ ଗଛ କାଟି ଦଉଛନ୍ତି ଆଉ।
ହଁ, ମାନେ ଲୋକଙ୍କୁ, ମାନେ ଜାଣି ପାରୁନାହାନ୍ତି, ଯେ ଆଗକୁ କେତେ ବିପଦ ଆସୁଛି। ମାନେ ଏଇ ଖୁ, ମାନେ ଏଇ କଣ ମାନେ, ଖରା କଣ ବଢିିବାରେ ଲାଗିଲାଣି। ଏଥିର କ ମାନେ, ଆଜି ତ ଏମିତି ଖରା ତମେ ଛାତରେ କଣ, ପିଚିରେ କଣ। ପାଦ ଥୋଇ ହିଁ ପାରିବାନି।
ପ୍ରବଳ ଗରମ ହଉଛି। ଏଇ ବର୍ଷ ତ ପୁରା ରେକର୍ଡ ହେଇଗଲା।
ମାନେ, କୋଉଥରେ ତ ଏମିତି ଖରା ହେଇନି। ଏଥରକ ଯେମିତି ଖରା ହେଇଛି। ମାନେ ଲୋକ ମାନେ ସନଷ୍ଟୋକରେ, ମାନେ କଣନ୍ତି କଣ କୋଉଠି ଟିକେ ଟିକେ ଖରା ହୁଏ। ଲୋକ କହିଲେ ହେଇ। କିନ୍ତୁ ଏଥିର ଯୋଉ ଖରା ହେଇଛି। ମାନେ ସେମିତି ଖରା ହେଇନଥିବ କି, ଇଏ ହେଇନଥିବ।
ଆର୍ଥର ତ ହେଲେ ବର୍ଷା ହେଇଥିଲା ଟିକେ, ବର୍ଷା
ମାନେ ସ କ ନୁହଁ। ମାନେ ସ ସିଜିନ ହିସାବ ରେ ସେଇଟା ଚାଲିଥିଲା। ଏଇଟା ମାନେ, ବର୍ଷା ସିଜିନ ଏଇଟା। କିନ୍ତୁ ବ
ଇଏ ଆଷାଢ ମାସ ହେଲାଣି, ତଥାପି ଖରା ସେମିତି ଚାଲିଚଛନ୍ତି ଗ୍ରୀଷ୍ମ ମାସ ଭଳିଆ।
ହଁ। ମାନେ ଲୋକ ତଥାପି ବୁଝୁନାହାନ୍ତି। ମାନେ ଲୋକ ଗଛ କାଟିବାରେ ହିଁ ଲାଗିଛନ୍ତି।
ଲୋକଙ୍କର ବା ଘରେ ରହିବାର, ମାନେ ଲୋକ ଭାବଛନ୍ତି ଖାଲି ଘରେ ରହିଗଲେ ଆମେ ବଞ୍ଚିଯିବୁ ହେଲେ, ସେ ଜାଣିପାରୁନାହାନ୍ତି ଯେ, ବଞ୍ଚିବାର ମାଧ୍ୟମ ଟା ସେ କାଟି ଦଉଛନ୍ତି।
ମାନେ, ସେଇଥିରୁ ହିଁ ଆମେୁ ଆମକୁ ଛାଇ ମିଳୁଛି। ସେ ଆମକୁ ବାୟୁମଣ୍ଡଳରୁ ଆମକୁ ନିଃଶ୍ଵାସ ପ୍ରଶ୍ଵାସ ମିଳୁଛି ମାନେ ଲୋକ ସେଇଟା କେବେ ମାନେ ବୁଝ ଛୁଇଁ ନାହାନ୍ତି ମାନେ ସିଏ ଖାଲି ତାଙ୍କ ସ୍ୱାର୍ଥ ହିଁ କରିଚାଲିଛନ୍ତି
ସ୍ଵାର୍ଥ କରିଚଲିଲେ କଣ ହବ ଦିନନା ଦିନେ ଆମେ ହିଁ ହଇରାଣ ହବା
ମାନେ କିଛିଟା ଲୋକଙ୍କ ପାଇଁ ସମସ୍ତେ ହିଁ ହଇରାଣ ହଉଛନ୍ତି ସେଇଟା କିନ୍ତୁ କେହି ବୁଝୁ ହିଁ ନାହାନ୍ତି ହ
କେଇ ଗୋଟେ ଲୋକ ଗଛ ଲଗେଇବାର ଆପଣ ଦେଖୁଛନ୍ତି
ଗଛ ଗଛ ଲଗେଇବେନି କି ମାନେ କୋଉ ଭଲରେ ଭଲ କାମ କରିବା ସେଟା ଇଏ ହଁ କରୁନାହାନ୍ତି ଥର ଆ ମାନେ ଆଜିକାଲି ଦୁନିଆ ଯାହା ହେଲାଣି ଗୋଟେ ଲୋକ ଯଦି ପଢିଥିବ ଏ ମାନେ କହୁଛି ଆଜି ଏ ଦୁନିଆ ଯାହାହେଲାଣି ମାନେ ଆଗ ଲୋକ ଭିଡିଓ କରିକି ଇନସ୍ଟାଗ୍ରାମ ଫେସବୁକ୍ ଷ୍ଟାଟସ ୱାର୍ଡସପ ଏଗରାରେ ଷ୍ଟୋରି ଦେଇ ସାରିବେ ତାପରେ ତାଙ୍କ କଥା ଚିନ୍ତା କରିବେ ତାଙ୍କୁ ମେଡିକାଲ ନବା
ମାନେ ଲୋକ ଚାହୁଁଛନ୍ତି ଯେ ନିଜେ ଆଗ ଆମେ ନା କମେଇ ଦଉଛେ ଯେମିତି ବି ହଉ ଆମକୁ ଭାଇରାଲ ହବାର ଅଛି ଆମେ ଭାଇରାଲ ହେଇଯାଉ ଲୋକ ତେଣିକି ମରିଯାଉ ସେଠି
ମାନେ ଏଇଟା କିନ୍ତୁ ଭୁଲ ମାନେ ତମେ ସମସ୍ତଙ୍କୁ ଭଲ ବି ଚିନ୍ତା କରିବାର ଅଛି କିନ୍ତୁ ସେଇଟା ତ ଦେଖୁନାହାନ୍ତି ବେଶୀ ତ ବେଶୀ ଲୋକ ଗଛ ବୁଛ କି ଇଏ କରୁଛନ୍ତି ଆଉ
କୁହେ ଯେତିକି ମରାମରି ହେଇ ହଣାହଣି ହେଇ ମରୁଛନ୍ତି ଆଗରୁ ଆପଣ ଶୁଣୁଥିଲେ ଏତେ ହଣାହଣି ମରାମରି ଥିଲା
ଏବେ ଲୋକ ଯୋଉ ହିସାବ ରେ ନିଜ ନିଜ ଭିତରେ ମାନେ ଝଗଡା ଲାଗିକି ସି ତାକୁ ହାଣ ଣିଦେଲାଣି ସେ ତା ପାଇଁ ମରିଗଲାଣି
ହାଲୋ
ଆଜ୍ଞା
ଆଉ ଘରେ ସବୁ କିଏ କିଏ
ଘରେ ଆମର ଅଛନ୍ତି ଦଶ ଜଣ ଭଳିଆ ଅଛୁ ଆମେ ଘରେ ଆଉ
ବଡ ଫ୍ଯାମିଲି ତାହେଲେ
ହଁ ବଡ ମାନେ କଣ ବାପା ବୋଉ ଜେଜେମା ଭାଇ ଭାଉଜ ତାଙ୍କର ଛୁଆ ଦିଟା ଆଉ ମୁଁ ଆଉ ମୋର ଦିଟା ଭଉଣୀ ବାହା ହେଇ ଯାଇଛନ୍ତି ଆଉ
ହଁ ହଁ
ଆପଣଙ୍କରେ କିଏ କଣ
ମୁଁ ତ ବାହା ହେଇ ସାରିଲିଣି ମୁଁ ମୋ ଶାଶୁ ଘରେ ଅଛି ନି ମୁଁ ମୋ ସ୍ଵାମୀ ମୋ ସାସୁ ମୋ ପୁଆ
ହଁ ବଢିଆ ଛୋଟିଆ ପରିବାର ଟା ଆଉ
ଆଉ ଆସିଛି ଟିକେ ଘରକୁ ଆସି ସିଛି ଆରେ ମାଙ୍କର ବର୍ଷିକିଆ ଥିଲା ଆସିଥିଲି ଯିବି ଭାରି ଆଜି
ଆଚ୍ଛା
ଆଉ
ଆଉ କଣ କହୁନାହାନ୍ତି ଆଉ ଘରେ କଣ ଆପଣ ଏବେ କଣ କରୁଛନ୍ତି କାମ ଧନ୍ଦା କିଛି
ହଁ ହ ମାନେ ଘର କାମ ସ ଦା ଘର କାମ ଦ୍ଵାରା ସିଲେଇ ବି ମାନେ ଆମ ଘରେ ବାହାଘର ନହବା ପୂର୍ବରୁ ମୁଁ ସିଲେଇ କିଛିଟା ଶିଖିଥିଲି ତ ମୁଁ ବାହାରଗଲା ପରେ ସିଲେଇ ର ଟିକେ ଭୁଲି ଯାଇଥିଲି ତାପରେ ମୁଁ ଅନଲାଇନ ରୁ ଯୋ ପେପର କଟିଂରିକା ଅଡର କରିକି ବ୍ଲାଉଜ ର ପେପର କଟିଂ ଅର୍ଡର କରିକି ମୁଁ ଏବେିଟିକେ ଯ ଟ୍ରାଏ କରୁଛି ଶିଖିବାକୁ ମାନେ ଯଦି ହେଲା ତ ହେଲା ନହେଲେ ମୁଁ ଆଉ ଟିକେ ପ୍ରାକ୍ଟିସ କରିନ ବି ଯାଇକି ଆମ ପାଖରେ ହଉଛି ସିଲେଇ ସେଣ୍ଟର ଟା ଅଛି ସେଠି ଯାଇକି ଶିଖିଦେବି ଶିଖିଲେ ବି ସିଏ ବି ଭଲ ହବ କାହିଁକି ନା ଶିଖିଲେ ତମକୁ ସାର୍ଟିଫିକେଟ ଟା ମିଳିବ ତମେ ଚାହିଁଲେ ଯୋଉ ଆଖପାଖରେ ଯୋଉ କମ୍ପାନୀ ଅଛି ସିଲେଇ କମ୍ପାନୀ ହେିକା ତମେ ସେଠି ପକେଇବ ଫର୍ମ ପକେଇଲେ ସେ ତମକୁ ଆରାମସେ ମାନେ ଦେଇଦେବେ
ଆଜ୍ଞା ନାଇଁ ନିଜେ କିଛି ନା କିଛି ଶିଖିବାଟା ନିହାତି ଦରକାର ଏ କେତେବେଳେ ଜରୁରୀ କଳୀନ ଆମେ ଗୋଟେ ଚାକିରି
ନାଇଁ ହଁ ଏବେ କଣ ହ ଯୋଉ ଆଉ ଥରକେ ନିଜେ ହାତରେ ନିଜେ ବି ଦିପସଆ ରୋଜଗାର କଲେ ତମ ଘର ମାନେ ଯେତିକି ବି ହଉ ତମେ ମାନେ ଗୋଟେ ସକ୍ଷ୍ୟ ମାନେ ହେଲେ ସିଏ ଆହୁରି ବଡ କଥା ମାନେ କିଛି ନହେଲେ
ଆଟଲିଷ୍ଟ ଆମେ ନିଜ ପାଇଁ ତ ନିଜେ ଖର୍ଚ୍ଚ କରିପାରିବା ଆମକୁ
କିଛି ନାହି ଏଖାନା ମୁଁ କହୁଛି ହଁ ଏାନ ମୁଁ ସିଲେଇ ଟା ଶିଖିଛି ଏଣୁ ମୁଁ କାହାର ନ ସିଲେଇ କଲେ ମୁଁ ନିଜ ବ୍ଲାଉଜ ତ ତିଆରି କରିିବି ିବି ମୁଁ ନିଜର ତ ଲ ମୁଁ ଏଇଖ ଦୁଇଶହ ଅଢେଇଶି ଟଙ୍କା ଏବେ ଯୋଉ ବ୍ଲାଉଜ ରେଟ ହେଲାଣି ବ୍ଲାଉଜ ଟିକେ ବେକର ଡିଜାଇନ ଟା ବଢେଇଗଲେ ଦ ତିନିଶହ ଦେସାଢେ ଚାରିଶହ ବାସ୍ ମାନେ କଟକରେ ତ ଅଧିକ ରେଟ୍ କଟ
ହଁ କଟକରେ ତ ଗୋଟେ ଡ୍ରେସ୍ ମାନେ ସୁଟ ସିଲେଇ କରିବାକୁ ହେଲେ ସିଏ ପୁରା ସାତଶହ ଆଠଶହ ସେ କପଡା କିଣିଥବ ଯିଏ ସାତଶହ ନଆ ଦେଇକି ସେ ସିଲେଇ ପଇସା ବି ଦବ ସେଇ ସାତଶହ
ମାନେ ଥରଥର କହୁଛି ମାନେ ଅନଲାଇନ ଗୋଟେ ମାନେ ଲେହେଙ୍ଗା ଟା ଅର୍ଡର କଲ ତା ଖାଲି ତ ସାଇଟ ଟାକୁ ସିଲେଇ କରିବା ଆଉ ଖାଲି ଯ ବ୍ଲାଉଜ ଟା ସିେଇ କରିବ ବ୍ଉଜ ମାନେ ନର୍ମାଲ ପ୍ରିନ୍ସ ହ କି ତମେ କ୍ୟାବ ଦବ ହଉ ସ କଣ ଆମ ମାନେ ଅତି ବେଶୀରେ ଅଢେଇଶ ଟଙ୍କା ହେଇଛ
ହଁ
ଦେ ଚା ଦେ ଚାାରଶ ଦେ ସିଲେଇ ହେଇଗଲା ମାନେ ଫିଟିଙ୍ଗ ଫିଟିଙ୍ଗ ହଁ ଆ ତମେ ତ ଆଠ ବୋଲ କାଁ ମାନେ ଡାଇରେକ୍ଟ ଟଙ୍କା ହଜାର ପନ୍ଦରଶହ ନଉ ତମେ ଖ ଗୋଟେ ଭଲଡ ଫଟି ପୁରା ସିଲେଇ ଫିଲେଇ ହେଇତ କଁ ନ କିଣି ଆଣିବ ମାନେ ଲୋକ ମାନେ ଅଧିକରୁୁ ଅଧିକ ରେଟ ବଢୁଛନ୍ତି ତାଙ୍କ ସ୍ୱାସ୍ଥ୍ୟ ପାଇଁ କି ଅଧିକରୁ ଅଧିକ ପଇସା
ରେଟ ମାନେ କଣ ସିଏ ଦେଖିଲେ ଲୋକ ତ କେହି ଶିଖୁନାହାନ୍ତି ସି ତ ନିଜ କାମ କରୁନାହାନ୍ତି ଆମେ ଆମ ରେଟ ବଢେଇଲେ ସେ ଯେମିତି ବି ହଉ ଆମ ପାଖକୁ
ଏବେ ଟିକେ କଣ ଯୋଉ ଗ୍ୟାସ ର ରେଟ ସକାଶ ଆପଣ ବି ନିଜେ ବି ମାନେ ଇଏ ବସିବେ ମାନେ ଏବେ ଗ୍ୟାସ ର ରେଟ ମାନେ ଗ୍ୟାସ ର ପ୍ରୋବେଲେମ ହେଲା ବୋଲି ଯୋଉଁଠି ସ ମାସକ ଭିତ ତମେ ଦିଟା କି ତିନିଟା ଗ୍ୟାସ୍ ବୁକିଂ କରିପାରୁଥିଲ। ତିନ ତିନିଟା ଅତି ବେଶୀ ତିନିଟା ମାସ ଭିତରେ ତିନିଟା ଗ୍ୟାସ ତ ବୁକିଂ କରୁଥିଲ। ନାଇଁ ଏବେ ପଇଁଚାଳିଶି ନୁହେଁ ମାସେ। ଅତି ଅତିିବେଶୀ ରେ ମାସେ ବୁକିଂ କରିବ। ଆ ମାନେ ଯେତେବେଳେ ଫାଷ୍ଟ ଫଷ୍ଟ ସେମିତି ହେଲା ଲୋକ କଣ କଲେ ନା ମାନେ ଯେମତି ଟାଙ୍କି ଆଉ ମିଳିଲାନି ଲୋକ ତାଙ୍କ ସ୍ୱାର୍ଥ ଦେଖିଲେ କହିଲେ ଏମିତି ମାନେ ଯୋଉଁଠି ମାନେ ହ ସିଏ କଣ ମାନେ ସି ଉପରୁ ସରକାରଙ୍କ ଉପରେ ପ୍ରେସର ପଇଲେ ସରକାର କଣ ବାଧ୍ୟ ହେଲେ ନା ସିଏ ପୁଣି ସମସ୍ତଙ୍କୁ ପୁଣି କଣ୍ଟ୍ରୋଲ କରିବ। ନାଇଁ ନାଇଁ ମାନେ ସିଏ ପୁଣି ଆମ ଭଲ ହିଁ ଚାହୁଁଛନ୍ତି। ଆମର କିଛି ଖରାପ କରିବା ଚାହିଁଥିଲେ ତ ସେ ଖରାପ କରି ଦେଇଥାନ୍ତେ ନାଁ ସେମିତି କିଛି ନାଇଁ। କିନ୍ତୁ ସେ ଆମ ଭଲ ପାଇଁ କି କହିଲେ ଯେ ତମେ ଅଧିକ ସୁନା ହଉ କି ଟ୍ରାଭେଲିଙ୍ଗ ହଉ କି କି ମାନେ ଅନ୍ୟ ଓଡ଼ିଶା ଇଣ୍ଡିଆ ବାହାରକୁ ବି ଟିକେ ଅଧିକ କମେଇ ଦିଅ ବ ସେ ଯାଏ ତାପରେ ଗୋଟେ ସ୍ଥିତି କରିବା ଏଇଆ ହିଁ କହିଲେ କିନ୍ତୁ
କିନ୍ତୁ ଲୋକ କଣ ସେଇଟା ବୁଝୁଛନ୍ତି କି?
କିଛିନାଇଁ ଲୋକ କିନ୍ତୁ ସରକାରଙ୍କୁ ହିଁ ଦୋଷ ଦଉ
ହଁ ସରକାରଙ୍କ ଦୋଷ ଲୋକଙ୍କର ଗୁଣବା ହେଲା ସେ ଖାଲି ଦେଖେଇ ହେବେ।
ହଁ ଆଉ ଏଇ ଯୋଉଁ ଟିକେ ନାକୁ ଗ୍ୟାସ ରେଟ ବଢିଗଲା ଏଇ ଲୋକଟା ପାଇଁ ହିଁ ଗ୍ୟାସ ଟା ବଢ଼ିଲା ଏଇ ଏଇ କିନ୍ତୁ ଏଇଟାକୁ ତ ଯଦି ସରକାର ହଜାର ହେଇଚିନା ତାହ ହଉ ଟଙ୍କା ଏଗାରଶହ ନେଇଥାନ୍ତୁ। ତ ଗୋଟେ ଟାଙ୍କି ପିଛା ତମେ ଯେତେବେଳେ ବିକ୍ରି କରଛ ଠୁ ନୂଆ ନୂଆ ଗ୍ୟାସ ରେଟ ବଢ଼ିଲା ମାନେ ଗ୍ୟାସ ମିଳିଲାନି ଟଙ୍କା ତିନି ହଜାର ଦିଅ ଗ୍ୟାସ୍ ଟାଙ୍କି ନିଅ ଫୁଲ ଟାଙ୍କି ନିଅ ହେଲା ମାନେ ଇଏ କଣ ଗୋଟେ କଥା ହେଲା।
ଲୋକ ସବୁବେଳେ ନିଜ ସ୍ଵାର୍ଥ ଦେଖିଲେ ତେଣିକି ଲୋକ ମରିଯାଆନ୍ତୁ। ଖାଇବା ନପାଆନ୍ତୁ ଯାହା ହୁଅନ୍ତୁ ଆମେ ବଞ୍ଚିକି ରହିବା ଦରକାର।
ହଁ ମାନେ ସିଏ ଗୋଟେ ମାନେ ଲୋକ ତା ଚିନ୍ତା ବି କରୁନାହାନ୍ତି ମାନେ ଆମ ଦ୍ଵାରା ଆଉ କାହାର ବି ଅନିଷ୍ଟ ହଉଛି। ଏଇଟା ହିଁ ବୁଝୁନାହାନ୍ତି ଆଉ। ହଁ ଯେମିତି ଗଛ କାଟିବା ଆଉ ମାନେ ନିଜ ସ୍ୱାର୍ଥ କରିବା ଏଇଟା କିନ୍ତୁ ଭୁଲ। ହଁ ଲୋକ
ଏକା ଲୋକ କେବଳ ନିଜ ସ୍ୱାର୍ଥ ହିଁ ଦେଖୁଛନ୍ତି ସେ ଅନ୍ୟକୁ କାହାକୁ ଆ ଅନଉନାହାନ୍ତି କେମିତିି ନିଜେ ବଞ୍ଚିବେ କେମିତି କେମିତି ନିଜେ ଖାଇବୁ ନିଜେ ରହିବୁ ସବୁ ନିଜର। ତେଣିକି ଆଉ ଜଣେ ତା ଆଗରେ ମରିଯାଉ ଥାଉ ନା କାହିଁକି। ସେ କିଛି ନ ପାଉଥାଉଁ।